ହ୍ୟାଲୋ ହଁ କଣ କରୁଚନ୍ତି କଣ କରୁଚନ୍ତି?
ଏ ବଇଚି ଆଉ ଆଉ କଲେଜେରେ ଆଡିମି କଲେଜେ ରେ ଆଡମିସନ କରିବି ବୋଲି କହୁଥିଲୁ ଏବେ?
ହ ଉଚ୍ଚ ବିଦ୍ୟାଳୟରେ ତ ଆଡମିସନ ମୁଁ କରିବି ବୁଝିଲା ନା?
ଆଁ।
ଆଉ ଆମ ପର୍ବତର ପାଦ ଦେଶରେ ଯୋଉ ବିତିଚି ଆଉ ଉଚ୍ଚ ବିଦ୍ୟାଳୟଟି ବହୁତୁ ଉଁ ସୁନ୍ଦର ଦେଖା ଯାଉଚି ବୁଝିଲ ନା? ବୁଝିଲେ ତ ଆମ ପର୍ବତର ଉଚ୍ଚ ପର୍ବତ ଉଚ୍ଚ ରେ ନାଇଁ ଆମ ଉଚ୍ଚ ବିଦ୍ୟାଳୟଟି
କଣ ଏଠି ଯୋଉ ଆମ
ଆମ କଲେଜେଟି ବି ଉଚ୍ଚ ବିଦ୍ୟାଳୟ ବି କୁହନ୍ତି ବୁଝିଲେ ନା? ଭଲ ଦେଖାଯାଉଚି। ମାନେ ସୁନ୍ଦର ଦେଖାଯାଉଚି ଅତି ସୁନ୍ଦର ପ୍ରଫୁଲିତ ଦେଖାଯାଉଚି।
ହୁଁ ହୁଁ।
ହୁଁ ଦେଶର ବହୁତୁ ଗୁରୁତ୍ୱପୂର୍ଣ୍ଣ ଖବର ଆମ ଘରେ ଆଲୋଚିତ ହୁଏ ଆମେ ଶୁଣିଚୁ ଯେତିକି ବେଳେ ଅରବିନ୍ଦ କଥା ମୁଁ ଶୁଣିଥିଲି ବାପା ତାଙ୍କ ବନ୍ଧୁ ମାନଙ୍କ ସହ ଆଲୋଚନା କରୁଥିଲେ ବୁଝିଲ ନା ଇଂରାଜୀ ଭାଷାର ଅଧ ଅଧିକ ଥିଲେ ମଧ୍ୟ ଯେତିକି ତା ଭିତରେ ହିନ୍ଦୀ ବା ବଙ୍ଗଳାର ଥାଏ ତାକୁ ଆମେ ମନ ଦେଇଛୁ ଶୁଣ। ଉତ୍ତେଜାନରେ ବଳତରଣ ଭିତରେ ଆମେ ଥାଉ ଦେଶର ପାଇଁ ଆମେ କାମ କରିବା ପାଇଁଲେ ଯେ ଜଲକୁ ହଏ ଫାଶୀ ହେବାକୁ ହୁଏ। ସ୍ବଦେଷ୍ଟ ଜିନିଷ ବ୍ୟବହାର କରିବାକୁ ହୁଏ ଏହା ଧାରଣାରେ ମନରେ ଗୁଡ ବୁଦ୍ଧ ମୂଳ ହେଲେ ଦେଶପ୍ରେମୀ ମାନଙ୍କ କଥା ଆଲୋଚିତ ହୋଇଥାଏ। ଏତେ ପ୍ରଶଂସା କରାଯାଇଥାଏ ଧନ୍ୟ ଧନ୍ୟ କୁହାଯାଉ କୁହାଯାଇଥାଏ। ତାର ପ୍ରଭାବ ମନ ଉପରେ ପଡିଲେ ଦେଶର କାମ କଲେ ସବୁ ମିଳେ ବୁଝିଲ ନା। ଆଉ ଜେଲ ବିଷୟରେ ଆମର ଧାରଣା ଥାଏ ଜେଲ ବିଷୟରେ ତ ଧାରଣା କଣ ଅଛି? କିଏ ଚୋରି କରିକି ନା ଜେଲ ଯାଏ ନା ଆଉ କଣ କରିକି ଯାଏ ବୁଝିଲୁ ନା।
ହଁ ଚୋରି କରିକି ମାନେ ବିନ ସବୁ ଡକାୟତି କାମ କରି କରିକି ଯାଆନ୍ତି ଆଉ।
ଜୋଲ ହଁ ଯୋଉମାନେ ଖରାପ ଲୋକମାନେ ସେମାନେ ଯାଆନ୍ତି ଇଲିଗାଲ କାମ କରିକି ଜେଲ ଯାଆନ୍ତି। ନାଁ ନାଁ
ହୁଁ
କାରଣ ଏ ଯୋଉ ସେତିକି ବେଳେ ହୁଦରାମ ଜେଲ ରେ ଥାଆନ୍ତି କିଏ କହିଲେ ଖୁଦରାମ ଗୋଟେ ଲୋକ ମଣିଷଟେ ବୁଝିଏଲେ ତାଙ୍କୁ ଫାଶୀ ହୁକୁମ ହେଲା ହୁଦରାମ କୁ ହୁ ଜେଲରେ ଦେଖି ନାହିଁ ଆଁ
ଆପ କାଇଁ ହାଞ୍ଚିଲିୟାତ
ଆସି କଣ୍ଡେ ଦିଆ ହଉଛି ଗୋଟେ ଆଉ। ଆସି ଦିଆ ହେଲା କଣ କେସ ଯୋଉ ଇଏ କରିଛନ୍ତି ଆଉ ଇଲିଗାଲ କାମ କଣ କରୁଥିବେ ବୋଧେ ଆଉ। ହେଇଗଲା।
ଆଁ ଏ ଇଲିଗାଲ କାମ କଲେ ତ ଜମା ଫାଶୀ ଦିଆ ହବନି। ଆଇଦର ମର୍ଡର କରିବୁ ନହେଲେ ଆଉଥର ଆଉ କଣ କରିବୁ ମର୍ଡର କରିବୁ ମର୍ଡର କଲେ ହିଁ ଫାଶୀ।
ଶୁଣନ୍ତୁ ଶୁଣନ୍ତୁ ଓଡିଆ ଭାଷାରେ କଥା ହୁଅନ୍ତୁ ପୁରା ସେ କଣ ସେମିତି କାମ କରୁଛନ୍ତି ସେ ବୋଲି ସେମିତିଆ ସେନେଇ ଫାଶୀ ଦିଆହଉଛି ତାଙ୍କୁ ଆଉ ବୁଝିଲେ। ବୁଝିଲ ରେଫ୍ ସିଏ ହାଉଆ ଚାଲିଗଲା। ବୁଝିଲେ ନାଁ ସବୁଠି ଦୁଷ୍ଟ ରହିବ। ଧୀରେ ଧୀରେ ହାଉଆ ଚାଲିଗଲା ସବୁଠି ଦୁଷ୍ଟ ରହିଲା ଏହା ଭାବ କାଁଇନା ଆମ ମନରେ ବିପ୍ଳବୀ ଅରବିନ୍ଦ ବୁଝିଲ ନାଁ ବିପ୍ଲବି ଅରବିନ୍ଦ ବର୍ଣ୍ଣନା କରିବା ଶକ୍ତି ମୋର ନାହିଁ।
ବିପ୍ଲବୀ ଅରବିନ୍ଦ କିଏ?
ଜଣେ ମହାପୁରୁଷ। ବୁଝିଲେ ନାଁ ଧିରେ ଧିରେ ସେ ହଉଆ ଚାଲିଗଲା।
ହାଉଆ ଚାଲିଗଲା ମାନେ କଣ ବୁଝୁଚି।
ହାଉଆ ଗୋଟେ ପବନ ଯେମିତି ଯେ କୁହନ୍ତିନି ପବନ ଗଲା ବୁଝିଲେ ନାଁ ସେଇଆକୁ କୁହନ୍ତି ହାଉଆ ଚାଲିଗଲା ବୁଝିଲେ ତ। ଆପଣ କଣ ଜାଣିଛନ୍ତି କହୁନାହାନ୍ତି ତା ବିଷୟରେ ବୁଝିଲେ ନା ଗୋଟେ କଥା କହୁଛି ଶୁଣନ୍ତି। ଜାଲିଟା ବୁଲିି ଵା
ମୁଁ ମୁଁ ଗୋଟେ କୁହନ୍ତୁ ମୁଁ ଗୋଟେ ଇମ୍ପୋଟାଣ୍ଟ କଥା କହୁଛି
ହୁଁ।
ଗେମ୍ ଖେଳୁଥିଲ ଗେମ୍ ଗମ୍?
ଆଜ୍ଞା ଖେଳ ତ?
କୋଉ ଗେମ୍
ଆଜ୍ଞା।
କୋଉ ଗେମ୍ ଖେଳୁଛୁ।
ମୁଁ ମୁଁ କ୍ରିକେଟ ଖେଳେ ଯୋଉ ବ୍ୟାଟ୍ ବଲ୍। କଚା ଛୁପା ବିଷ ଅମୃତ ଏଇଭଳିଆ ଖେଳ ଥିଲା ସବୁ। ଆପଣ କଣ ଖେଳୁଛନ୍ତି କି?
ଗୁଣୁ ଗୁଣୁ ଶୁଭୁଛି ଟିକେ ସ୍ପଷ୍ଟ ଭାବରେ କୁହନ୍ତୁ।
ହ୍ୟାଲୋ।
ଆଁ।
ହ୍ୟାଲୋ ହ୍ୟାଲୋ ଶୁଭୁଛି ତ?
ହଁ ଏଇନା ଶୁବିଲା ମୁଁ ଗୋଟେ କଥା କହୁଛି ଶୁଣନ୍ତୁ।
ଆରେ ତୁ ମୋ କଥାଟା ଶୁଣିସାରୁନୁ।
ଓ କହୁନା?
ଆଉ ଫିଫା ୱାର୍ଲଡ କପ୍ ଏଇନା ଚାଲିଛି ଶୁଣିଛୁ ନାଁ?
ୱାର୍ ୱାର୍ଲଡ କପ୍ ବିଶ୍ୱକପ୍ କୁହନ୍ତୁ ସେଇଟାକୁ।
ହେଇଟା ୱାଲଡ କପ୍ କହିଲେ ବି ଚଳିବ।
ଓଡିଆରେ କୁହନ୍ତୁ ନାଁ।
ତା ଦେହରେ ଆଜି ଆଜି ଅଛି ସାଉଥ କୋରିଆ ଆଉ ଏଟା କାହାର ଗୋଟେ ମ୍ୟାଚ ଅଛିମ।
ସରଛି
କତର କତର ସାଉଥ କୋରିଆ ଆଉ କତର ଭିତରେ ମ୍ୟାଚ୍ ଅଛି।
ଆଜ୍ଞା।
କାଲିକି କାଲି ଥିଲା କା କାର କହିଲୁ? ଚେଜିସ୍ ଆଉ ସାଉଥ୍ ସାଉଥ୍ ଆଫ୍ରିକାର ଥିଲା।
ହୁଁ।
ତେଜିସ୍।
ଶୁଣୁ ଗୋଟେ କଥା କହୁଛି ଚାଲିବା ବୁଲିବା ବିନା ସୋଭାବିକ ଜୀବନ ଯାତ୍ରା ସମ୍ଭବ ନୁହେଁ ବୁଝିଲେ। ଏଇ କାର୍ଯ୍ୟ ପାଇଁ ପାଦରେ ଚାଲିବା ସହିତ ଯାନବାହାନ ମଧ୍ୟ ବ୍ୟବହାର ହୋଇଥାଏ। ବୁଝିଲ ପାଦରେ ଚାଲିବା ସବୁବେଳେ ସମ୍ଭବ ନୁହଁ ମାନେ କଣ କହିଲେ କଷ୍ଟ ହଉଛି ମାନେ ଅଧିକା ଗୋଟେ କଲା ବେଳକୁ କଷ୍ ବ ଅନୁଭବ ହଉଛି ସେଇ ନେଇ ଯାନବାହାନ ବାହାରିଛି ଯାନବାହାନ ମଧ୍ୟରେ ସାଇକେଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୁଇ ଯ ଯାନ ତଥା ସ୍କୁଟି ଲୁନା ସ୍କୁଟର ମୋଟର ସାଇକେଲ ଓ ସାଇକଲ ଆଦି ବିଭତ ଯାନ ବ୍ୟବହାର କରାଯାଏ ଏହା ଛଡା ଜି କାରେ ଟ୍ରକ୍ ଆଦି ଚାରି ଚକିଆ ହୁଁ ତିନି ଚକିଆ ଜାନ ମଧ୍ୟ ବ୍ୟବହୃତ ହୁଏ ପୁଣି ଲୋକ ଲୋକ ମାନଙ୍କ ସୁବିଧା ପାଇଁ ବସ୍ ଳି ବଡ ଧାନ ଏବଂ ଜିନିଷପତ୍ର ପରିବହନ ପାଇଁ ମିନି ଟ୍ରକ୍ ଏବଂ ବଡ଼ ଟ୍ରକ୍ ମଧ୍ୟ କାର୍ଯ୍ୟରେ ଲାଗେ ୃତେଲରେ ସହିତେ ସମସ୍ତ ପ୍ରକାର ଯାନବାହାନ ମଣିଷର ହୁଏନା ଯିବା ଆସିବା କରନ୍ତି। ସମସ୍ତେ କିପରି ଦୁର୍ଘଟଣାର ସମ୍ମୁଖୀନ ନହେଇ ନିରାପଦରେ ସଡ଼କ ଉପରେ ଯା ତାୟତ କରିବେ ତା ପାଇଁ ସଡ଼କ ସତର୍କତା ମୁଖ୍ୟ ବିଷୟ ଅଛି। ମାନେ କଣ କହିଲୁ ସମେତେ କେମିତି ସଡ଼କରେ ମାନେ ଦୁର୍ଘଟଣାରେ ଯଦି ଚାଲିକି ଯାଉଚନ୍ତି ଦୁର୍ଘ ର ସମ୍ମୁଖୀନ ନ ହେବେ ସେଥିପାଇଁ ଆମର ଯୋଉ ରୋଡ଼ ସାଇଟରେ ଜେବ୍ରା କର୍ସିଙ୍ଗ ଟାଇପ୍ ର ଗୋଟେ ଗାର ପଡ଼େ ନା ହ୍ୱାଇଟି ଏ ସରି ଧଳା କଳା ମିଶିକି ବୁଝିଲେ ଆଉ ସେ କଳା ଗାର ଧଳା ଗାର ମିଶି ପୁଣି ନା ଲୋଡ଼ ଲୋକ ପାରି ହେଇକି ଯାଆନ୍ତି ରୋଡ଼। ରାସ୍ତା ପାରି ହେଇକି ଯାଆନ୍ତିି ସେଟାକୁ କୁହନ୍ତି ଆମ ଜେବ୍ରା କର୍ସିଙ୍ଗ ବୋଲି କୁହନ୍ତି। ନା କଣ ଲୋକମାନେ ଦୁର୍ଘଟଣା ସମ୍ମୁଖିନ ନହେବେ ନହେଲେ ସେମିତି ଗାଡ଼ି ଯାଉଚି ଲୋକ ପଶିଯିବେନି କି?
ହୁଁ ପଶିଯିବେ।
ହ ସେ ପଶିଯିବେ ବାଡ଼େ ହେଇକି ଆଉ ମୁଁ ଥରେ ପଡ଼ିଥିଲି ବାଡ଼େ ବାଡ଼େଇ ଗୋଟେ ଗାଡ଼ି ପା।
ହଁ ବା ହଁ ବା ତୋର କୋଉଟା ଯୋଉରା ଆଗକୁ ଆଉ ତୋର କୁଆଡ଼େ ଆଗ ଖଣ୍ଡିଆ ହେଇଯାଇଚି?
ହଁ ବା ଗୋଡ଼ ଆଞ୍ଚୁରି ହେଇଯାଇଥିଲା।
ନା ନା ଗୋଡ଼ ନୁହୁଁ ଆଗଟା ମଝି ଗୋଡ଼।
ହଁ ସେ ମଝି ଗୋଡ଼ ଖଣ୍ଡିଆ ହେଇଯାଇଥିଲା।
ଆଉ ସେ ମଝି ଗୋଡ଼ ଏଇନା କାରବାର କରୁଚି ନା କାରବାର କରୁ ମୁଁ ତତେ କଣ କହୁଚି ପା ମଝି ଗୋଡ଼ ଏଇନା କାରବାର କରୁଚି ନା କାରବାର କରୁନି?
ଆରେ ଶୁଣୁ ମୋ ତତେ କଣ କହୁଚି?
ଶୁଣୁନ ଶୁଣୁନ ମୁଁ ତତେ କଣ କହୁଥିଲି? ହଁ ମୁଁ କହିଲି ମଝି ଗୋଡ଼ ଏଇନା କାରବାର କରୁଚି ନା କାରବାର କରୁନି?
ଆଜ୍ଞା
ମଝି ଗୋଡ଼ ଏଇନା କାରବାର କରୁଚି ନା ହାଲୋ
ହଁ। ଶୁବୁଚି କହୁନା?
ମୁଁ କହିଲି ମୁଁ କହିଲି ମୁଁ କହିଲି ମଝି ଗୋଡ଼ ଏଇନା କାରବାର କରୁଚି ନା କାରବାର କରୁନି?
ହଁ କାରବାର ଚାଲିଚି ଶୁଣୁ କାରଣ ହେଲା ଶୁଣୁ ହେ ଶୁଣୁ ଏହା କେବଳ ଓଡ଼ିଶାର ଭାରତର ସମସ୍ୟା ନୁହେଁ ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା। ବୁଝିଲ ନା ବଡି ଜଣା ପଡେ ଯେ ସମଗ୍ର ପୃଥିବୀରେ ସଡ଼କ ଦୁର୍ଘଟଣାରୁ ପ୍ରତି ବର୍ଷ ପ୍ରାଏ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଚନ୍ତି ବୁଝିଲେ ନା?
ହୁଁ।
ସଡ଼କ ଦୁର୍ଘଟଣ ସବୁଦିନେ ପ୍ରାୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରଉଛନ୍ତି ପାଞ୍ଚ କୋଟି ଲୋକ ତୁ ବିକଳାଙ୍ଗ ହେଇଥାଆନ୍ତି ମାନେ ସଡ଼କ ଦୁର୍ଘଟଣାରେ ଯୋଉ କେତେ ଲୋକ ମରିଯାଇଥାନ୍ତି ଆଉ କେତେ ଲୋକଙ୍କ ମାନେ ବିକଳାଙ୍ଗ ହେଇଯାଆନ୍ତି ମାନେ ଗୋଡ଼ ହାତ ନଥ୍ ଭାଇ ବୁଝିଲୁ ନା କଟି ଯାଇଥାଏ
ହୁଁ
ଯା ହେଲେ ସଣଟା ଯାଇଛି ପିଲାମାନେ ସଡକ ନିରପରେ ସମ୍ପର୍କ ସଚେତନ କରିବା ପାଇଁ ଅବସରେ ଯଥେଷ୍ଟ ଅଧିକଥିବେସେମାନେ ପ୍ରଥମଥ କାରଣ ସମ୍ପର୍କରେ ଜାଣିବା ଆବଶ୍ୟକ ଆମ ସଡ଼କ ହେନା ଗାଡି ସାଇକେଲ ମାଇକେଲ ଚଲାଉଛିଏ ସଡ଼କ ବିଷୟରେ ଆମେ ଜାଣିବା ଆବଶ୍ୟକ ବହୁତ ବୁଝିଲୁ ନା ନ ଜାଣ ଗାଡି ଚଲେଇଲେ ନା ସାଇକେଲ ଚଲେଇଲେ
ହୁଁ
ଆମ ପାଇଁ କ୍ଷତିକାରକ ବୁଝିଲୁ ନା
ହୁଁ ହୁଁ ହୁଁ
ଗୋଟେ ଆମର ଧନ ମନ ଋଷି କରି କେତେ ଯୁଗରୁ ସେ ପାହାଡ଼ ଠିଆ ହୋଇ ଅଛି ଇତିହାସ କ ଏ ଜାଣନ୍ତି ନାହିଁ କେବଳ ପ୍ରଥମ ପାହାଡ଼ ଉପରେ ପ୍ର ହଉଦ ମଠ ବନ୍ଦଲି ଏବେ ପ୍ରଥମ ତାର କୁହନ୍ତୁ କହୁନା
ଏବେ ମେଘୁଆ ମେଘଆଇଲାଣ୍ଡ ଯୋର ବି
ହୁଁ
ହ ଏଟା ପୁରା ପଳା ଅଧା ହଁ ପୁରା ଏଇନା କଳା ପିଠିକିଟି ଅନ୍ଧାର କରିକି ଆଇକି ପୁରା ଅଲଗାକାର
ପୁରା
ପୁରା ଜୋର ଆଇଲାଣି ଣଏ ନିେଗ ପୁରା ଜୋର ଆଇିଲଲାଣି
ହ କ
ପୁରା ଛ ହଁ ମୟୂର ପୋର ସ ହଁ ମୟୂର ଫର ସବୁ ନାଚିକି ଉଡେଇବେ ହେନେ କେ କେତେ ମୟୂର ଏଇନା ନାଚିବି ଏନାକ କେତେ ମୟୂର ଖେଳ କରିବି ଏନାକ
ପହିଲା କଳା ଆକାଶ ବି ଦେଖଥିବୁ ମୟୁର ମାନେ ନାଚ ହ ଏଇନା ବର୍ଷା ଝିପିଝିପି ପକଉଥାଏ ଭୈର ମାନ ନାଚଛନ୍ତି ତାର ମନ ଫୁସ୍ଫଲିତ ହୁଏ
ମୟୂର ମୟୂର ସବୁ ଖେଳକରନ୍ତି ଜାଣିଛୁ ନା
ହେଁ ସେବନ୍ତ ତ ଖଳନ୍ତି ନା ଖେଳିବେନି ମଣିଷ ଯେମତି ପଶୁପକ୍ଷୀ ମାନେ ବି ସେମିତି ସେମାନେ ବି ଖେଳନ୍ତି ବୁଝିଲୁନା
ଆଚ୍ଛା ହଉ ହଉ ବର୍ଷା ଆଇଲାଣି ମୁଁ ତଳକୁ ଯାଉଛି ବୁଝିଲୁ
ବର୍ଷା ଆଇଲାଣି ଆଜ୍ଞା ଆଜ୍ଞା ଆଜ୍ଞା